ହାଲୋ। ହଁ ଝିଅ କଣ କରୁଛନ୍ତି?
ହାଲୋ ଆପଣ କଣ କରୁଥିଲେ?
ହଁ ମୁଁ ଏଠି ଖାଇକି ବସିଥିଲି ଆଉ ହଁ ଖାଇକି ବସି ଥିଲି।
କୋଉ ବିଷୟରେ ଆମେ ଆଲୋଚନା କରିବା ଏବେ କଥା ହବା ହଁ ଭଲ ଅଛନ୍ତି।
ହ
ଆପଣଙ୍କ ଘରେ?
ସେ ଭଲ ଅଛନ୍ତି। ଯୋଉ ବିଷୟରେ ଆପଣ କହିବେ ମା ବିଷୟରେ ହଉ କି କୌଣସି ଖୁସି ବିଷ ୟରେ ହଉ।
ଆମେ ମାନେ ଶିକ୍ଷା ବିଷୟରେ କଥା ହବା।
ହଁ କୁହନ୍ତୁ।
ନା ଆମର ଶିକ୍ଷା ବିଷୟରେ ସେମିତି କଥା ହବା ଆମେ କେତେ ବର୍ଷ ପିଲାଙ୍କ ପାଇଁ। ଶିକ୍ଷା ଜରୁରୀ ହେଇଥାଏ। ଆଜ କାଲି ଦୁନିଆରେ ସମସ୍ତେ ଶିକ୍ଷା ପାଇଁ ମାନେ ସମସ୍ତେ ଶିକ୍ଷା ଶିଖିବା ଦରକାର ନା ନାହିଁ।
ହଁ ନିହାତି ତ ଦର କାରେ ଛୋଟରୁ ତ ବଡ଼ ଯାକେ ଶିକ୍ଷା ନହେଲେ ଆମେ ଯଦି ପାଠ ନ ପଢିଥିବା କିଛି ଜାଣିବନି ନା। ଆ ଯଦି ପାଠ ପଢିଥିବା ସ ହଁ। ହଁ ହଁ। ଛୋଟବେଳୁ ନିହାତି ମାନେ ପ୍ରଥମ ରୁ ମାନେ ଆମେ ଯଦି ପା ଠ ନ ଜାଣିଥିବା ପିଲାଦିନୁ ବଡ ହେଲା କୁ କି ସେ ଜାଣିପାରିବାନି ଆମ ନିଜ ନାଁ ବି ଆମକୁ ଆସିବନି କି ଆମେ ଯୋଉ ଯା
ଆ ହଁ ଆଗ କାଳର ହୁଁ ଜାଣିପାରିବ ନା ହଁ ଆଗ କାଳରେ ଲୋକମାନେ ସେମାନେ ନି ଜର ନାଁ ବି ଲେଖି ପାରନ୍ତି ନାହିଁ।
ହଁ ହଁ ନିହାତି ଲେଖି ପାରୁନାହାନ୍ତି ଟିପ ଦେ
ହଁ ସେମାନେ ଟିପ ଚିହ୍ନ ଦଉଛନ୍ତି।
ହଁ ହଁ।
କିନ୍ତୁ ଆଜିକାଲି ଆଉ ସେମିତି ପିଲା କେହି ନାହାନ୍ତି ତଥାପି ବହୁତ ଅଛନ୍ତି ପିଲା ଯୋଉମାନେ କି ଛୋଟବେଳକୁ କିଛି ପଢୁନାହାନ୍ତି। ଫାମିଲିର ପ୍ରୋବ୍ଲେମ ଯୋଗୁଁ।
ନିହାତି ପାଠ ମାନେ ଯିଏ ଗରିବ ଲୋକ ସେ ପଢେଇ ପାରୁନାହାନ୍ତି କି ମା ମାନେ ପାଠ ଯଦି ନ ପଢ଼ିଥିବେ କେମିତି ପିଲାଙ୍କୁ ଶିଖ ଖେଇ ଆମେ ନା ପାଠ ପଢିଥିଲେ ହଁ ଆମେ ପାଠ ପଢିଥିଲେ ନା ଆମ ପିଲାମାନଙ୍କୁ ଶିଖେଇବା ନାଇଁ ଅପଢ଼ କି ଆ ପଢ କି ଯେ କୌଣସି ଜିନିଷ ଉ ଶିଖେଇବା ଆମେ ତ ପାଠ ପଢ଼ିନେ ଆମ ପିଲାମାନଙ୍କୁ କଣ ଶିଖେଇବା ଆମେ?
ହଁ ସେଇଆ ଆଜିକାଲି ଦୁନିଆରେ ବି ଶିକ୍ଷାାର ଜରୁରୀ ବହୁତ ଅଛି। ଘରୁ ବାହାରିଲେ ବି ଶିକ୍ଷା ଦରକାର ଘରେ ବସିଲେ ବି ଶିକ୍ଷା ଦରକାର ହଉଛି। କୌଣସି କାମ ଆରମ୍ଭ କରିବା କଲେ ବି ଶିକ୍ଷା ଦରକାର ହଉଛି।
ଶିକ୍ଷା ତ ନିହାତି ଦରକାରୀ ନା ନିହାତି ଆଜି କାଲି ଆଜିିକାଲି ଦୁନିଆରେ ପାଠ ହିଁ ଥିଲେ ସବୁ କିଛି ଅଛି।
ସମସ୍ତିଙ୍କର ରୋଜଗାର ପଇସା ନିଜ କ୍ଷମତା ସବୁ ସେଇ ଶିକ୍ଷାକୁ ଉପରେ ହିଁ ନିର୍ଭର କରିଛି ଯେ ଯେତିକି ଶିକ୍ଷା ଶିଖିଛି ତାରି ଉପରେ ହିଁ ସେ କରିବେ
ହଁ ଆମେ ଯଦି ପାଠ ପଢିଚେ ପାଠ ପଢିଛେ ବୋଲି ହଁ ଆମେ ଏଇ କାମଟା କରିପାରିବା। ଆମେ ତ ପାଠ ପଢୁନି ନା ପାଠ ନ ପଢିଲେ ଆମେ ରୋଜଗାର କରିବା କେମିତି ଆମେ ସବୁବେଳେ ହିଁ ଆମେ ନିଜକୁ ନିଜେ ହିଁ ହଇରାଣ ହବା ବି ଆମ ପିଲାମାନଙ୍କୁ ବି ଆମେ ପଢେଇ ପାରିବାନି କିଛି ବି ଶ ଶିଖିପାରିବେନି ସେମାନେ ଆଉ ଯଦି ମାନେ ଯୁଆଡ଼େ ବି ଆମେ ଯାଉଛେ ମନେକର ବହୁତ ବାଟ ଯାଉଛେ ସେଇଟା ଜିନିଷ ପଢ଼ିପାରିବେନି କିଛି ଆମକୁ ମାନେ ଆଜିକାଲି ଡେଟ୍ ରେ ମାନେ ନିଜ ପରିବାର ବି ଦେଖିବ ମାନେ ବିଲବାଡି କିଏ ସେ ହୁଏ କୌଣସି ଜିନିଷ ବି ହଉ ଆମେ ସାଇନ ମାରିଦଉଛନ୍ତି ମନ ଇଛା ଆମେ ନା ପାଠ ପଢିଥିଲେ ସେଇ ଜିନିଷ ଟା ପଢିବା ନାଇଁ ଏଇଟା କାହିଁକି ଆମର ହଁ ନେଇଯିବ କି? କୌଣସି ପଇସା ବି ହବ ପଇସା ବି ଆମେ ଚିହ୍ନି ପାରିବା ଯଦି ପାଠ ନ ପଢି ପାରିବା ପଇା ସେ କେମିତି ଚିହ୍ନିବା ଆମେ?
ଭଲ ରୋଜଗାର ବି କରିପାରିବା ନାହିଁ ପାଠ ନ ପଢିଲେ ହୁଁ। ପାଠ ପଢ଼ିଥିଲେ ମାନେ କଷ୍ଟ କମ କଷ୍ଟ କାମ କରିକି ବି ଅଧିକା ରୋଜଗାର କରିହଉଛି।
ହଁ ହଁ ନିହାତି ହଁ। ଆଜିକାଲି ନିହାତି ପଞ୍ଚମ ଷଷ୍ଠ ଭିତରେ ପଢଡିିଗଲେ ବି। ଚଳିବ ଆମେ ଅଳ୍ପ କିଛି ଶିଖିପାରିବା ଆଉ ଟୋଟାଲ ଯଦି ଯେଉଁମାନେ କିଛି ନ ପଢ଼ିବାର ସେମାନେ ବହୁତ ହଇରାଣ ହଉଛନ୍ତି ହଁ ହଁ।
ଯୋଉମାନେ ବାହହାର ବାପା ମା କିଛି ରୋଜଗାର କରୁନାହାନ୍ତି ବାହାରେ ରହୁଛନ୍ତି ସେମାନଙ୍କ ଛୁଆ ମାନେ ସେମାନେ ବିକ ମାଗିକି ଚଳୁଛନ୍ତି। ଛୋଟ ବେଳୁ କାମ କରୁଛନ୍ତି ସେମାନେ କଣ ଶିକ୍ଷା ଶିଖିଲେ କି ସେମାନେ ଶିଖିଲେ ନାହିଁ ସେମତି ହଁ।
ସେଇଟା ଶିଖିଲେନି ଯେ ଆଜିକାଲି ଜାଣିଛନ୍ତି ସରକାର ବି ସବୁ ଦେଇଦେଲାଣି ବହି, ଖାତା ସେତେବେଳେ ତ ଆମ ଆମ ବେଳକୁ କିଛି ନଥିଲା ଆମ ପାଖରେ ପଢିବା ପାଇଁ କିନ୍ତୁ ଏବେ ସବୁ ଦେଲାଣି ସେଠ ନା ମା ମାନେ ଯଦି ପାଠ ପଢିଥାନ୍ତେ ପିଲାମାନଙ୍କୁ କହନ୍ତେ ହଁ ତମେ ଯାଅ, ଭଲ ଶିଖେଇକି ହଁ ତମେ ଦି ଅକ୍ଷର ପାଠ ପଢ଼, ସେ ତ ପାଠ ପଢ଼ୁନାହାଁନ୍ତି ଜାଣିନାହାଁନ୍ତି ଆଉ ପିଲାମାନଙ୍କୁ କଣ ଶିଖେଇବେ, ସେମାନଙ୍କୁ କହିପାରିବେ ଯାଅ ବିଲି
ସ୍କୁଲ ଯିବାକୁ ମାନେ ବିଦ୍ୟାଳୟ ଯିବାକୁ ପିଲାମାନଙ୍କୁ ଆଗ୍ରହ କରିବାକୁ ସରକାର ଏବେ ଜୋତା, ମୋଜା, ଖାତା, ପେନ୍, ଖାଇବା ପିଇବା ବ୍ୟବସ୍ଥା ସବୁ କିଛି କଲାଣି।
ସବୁ କିଛି ହଁ ସେତେବେଳେ ତ ଆମ ବେଳକୁ ଖାତାଟେ ପାଉନଥିଲେ ଆମେ ବହୁତ କଷ୍ଟରେ ଆମେ ପଢ଼ିଛୁ। ମାନେ ହଁ ପେଣ୍ଟ, ସାର୍ଟ, ଜୋତା ସବୁ ତ ଦଉଛନ୍ତି ଆଜିକାଲି ମାନେ ନିହାତି ସବୁ ଆ-ଆମ ହାତରୁ କଣ ପଡୁଛି ଅଳ୍ପ କିଛି ହିଁ ପଡୁଛି କେବଳ ଟ୍ୟୁସନ ଖର୍ଚ୍ଚ ଟା ପଡୁଛି ଆଉ ସବୁ ତ ସରକାର ଦଉଛି।
ନିଁ ଅଷ୍ଟମ ନବ ବମ ଦଶମରେ ଖାଇବା ନଥିଲା ହୁଁ। ଅଷ୍ଟମ ନାଇଁ ଅଷ୍ଟମ, ନବମ, ଦଶମ ଦଶମରେ ଖାଇବା ନଥିଲା ତାକୁ ପୁଣି ବ୍ୟବସ୍ଥା କରାହେଲା ଯେ ଦଶମ ଯାଇ ପିଲାଙ୍କୁ ଖାଇବାକୁ ଦିଆହଉଛି।
ହୁଁ ହୁଁ। ବର୍ଷାଦିନେ ବି ଏଠି ଛତା ଆଉ ଇନକୋଡ ବି ଦଉଛି ଚନ୍ତି, ବ୍ୟାଗ୍ ବି ଦଉଛନ୍ତି, ମାନେ ଆମ ଆଡେ ସେ ଦେଇନାହାଁନ୍ତି ଦେଖିବ ଯୋଉ, ଉମ୍ ସେଇଟା କଣ? ସେ ମନେ ପଡୁନି ମୋର ଉମ୍ ଦଉଛନ୍ତି ଆଦିବାସୀ ଲୋକ କଙ୍କୁ ଦଉନାହାଁନ୍ତି
ଆଦିବାସୀ ଲୋକମାନଙ୍କୁ ଦଉଛନ୍ତି, ସେମାନଙ୍କର ଚ ଚାଲିଚଳନ ଟିକେ ସେମାନେ କ୍ଷମତା ତାଙ୍କର କମ୍ ନା ବାପା ମାଆଙ୍କର ପିଲାଙ୍କୁ ପଢେଇବା ପାଇଁ
ସେ ସେଇ ଏମିତି ଦଉଛନ୍ତି ସବୁକିଛି, ଆମେ ବି ଆମେ ବି କଣ ଆମେ ଆଗୁ ରୁ କଣ ପାଉଥିଲେ, ଏବେ ତ ପିଲା ସବୁ ପାଉଛନ୍ତି। ପିଲାମାନେ ବି ଖୁସିରେ ଖୁସିରେ ପାଠ ପଢିବା ପାଇଁ ଯାଉଛନ୍ତି।
ଯାଉଛନ୍ତି ନୁହଁନ୍ତି ଶୁଣ ଯିବେ, ମାଆମାନେ ଯଦି ପାଠ ପଢିଥିବେ, ପିଲାଙ୍କୁ କହିବେ ନାଇଁ ରେ ବାବା ଆମେ ତ ପଢିନୁ, ତମେ ମାନେ ପଢ, ତମେ ପଢିକି ମଣି ଷ ହୁଅ, ସବୁକିଛି ବି କରିପାରିବେ ହଁ। ସେଇଟା ବାପା ମାନେ ତ ବାହାର ରହିଲେ ନା ମାଆମାନେ ହିଁ ସବୁ ଶିଖେଇବାକୁ ବାଧ୍ୟ। ମାଆମାନେ ଯଦି ପାଠ ପାଠ ନ ପଢିଥିବେ ହେଁ ମୁଁ ତ ପଢିନି ମୋ ପିଲା କାହିଁକି ପଢିବେ, ସେଟା ହଉଛି ଠିକ। ନିହାତି ସେମିତି ଅଛନ୍ତି ନା ମାନେ ଆମେ କହିବା ଆମ ପିଲା ପାଠ କିମି ହୁଏ। ସେମାନେ କଣ ଚାହିଁବେ, ମୁଁ ପାଠ ପଢିନି ମୁଁ ଏଇ କାମ କରୁଚି, ମୋ ଛୁଆ ବି ସେଇ ସେଇଟା ହିଁ ଭୁଲ। କାହିଁକିନା ଆମେ ଆମ ବୁଝେଇକି ଆମ ପିଲାମାନଙ୍କୁ ପାଠ ପଢିବାକୁ ଛାଡିବା
ତାଙ୍କ ଭବିଷ୍ୟତ ଏଇ ବାବା ମାଆଙ୍କ ହାତରେ ହିଁ ଅଛି। ଯଦି ଛୋଟବେଳୁ ସିଏ ଯେମିତି ଗଢିବେ ଛୁଆଟି ସେମିତି
ଛୁଆଟି ହଁ ନିହାତି ସେ ନା ଛୁଆଟା ହଉଛି ମାଟି ମାଟି ଭଳିଆ ନା ତାକୁ ଆମେ ଯେମିତି ଯେମିତି କରିବ ସିଏ ସେମିତି ଗଢ଼ିବେ।
ହଁ।
ହଉ ଆମେ ତ ପିଲାଙ୍କୁ ହଁ ମାନେ ପିଲାଟା ଯାଉଥିବ ପାଠ ପଢିବ ମାଆ ମୁଁ ପାଠ ପଢିବି, ଆମେ କହିବେ ନା ନା ଯାଆନା ଲୋ ଧନ ଆ ବର୍ଷା ହେଲା ଏଇ ଟ୍ୟୁସନ ଆଜି ଯାଆନା ଆଜି ମା ପିଲାମାନେ ଦେଖ ଦେ ପ୍ରାୟ କହିବେ ବୋଉ ଆଜି ଆମେ ଯିବୁନୁ ସ୍କୁଲ୍। ହଁ ନ ଯା। ପୁରା ଭୁଲ୍ ଏପ ଯା ପାଠ ପଢେ। ପାଠ ପଢିବୁ ନା ଆଉ ରହିବୁ ଘରେ। ଆଜି ଗଲାନି ତାପ ସେଦିନ କହିବୁ ମୁଁ ଆଜି ଯିବିନି। ସେଇଟା ହି ଭୁଲ ହଁ ନିହାତି ମ୍ତି ପ୍ରାୟେ ପିଲା କରୁଛନ୍ତି ସେମିତି। ସେଇଟା ଆମେ ମା ମାନେ ବୁଝେଇବା। ନାଇଁ ପିଲେ ପାଠ ପଢ। ଆମେ ପଢିନୁ ତମେ ମାନେ ପାଠ ପଢିକି ମଣିଷ ହୁଅ। ସେଟା ଆମେ ମାନେ ବୁଝେଇବା ନା ଆଉ।
ବାପା ତ ଦିନ ରାତି ବାହାରେ ଖଟିଲେ। ସିଏ କଣ ଜାଣିଲେ ସେ ସବୁ
ଶୁଣ ନିହାତି ବାପା ସବୁବେଳେ କଣ ଆମ ପାଖରେ ରହିପାରିବେ। କାହିଁକି ନା ମା ସବୁବେଳେ ପାଇଁ ରହିଲା। ମା ହିଁ ର କହିଲେ ସବୁ କିଛି କରିପାରିବ। କିନ୍ତୁ ବାପା କଣ ହଁ ରୋଜଗାର କଲା ହଁ ମୁଁ ପିଲା ପାଠ ପଢୁଛି। ମୁଁ ପିଲା ଘରେ ତ ଛାଡିକି ଆସିଛି।
ହଁ ପିଲା ପାଇଁ ହିଁ ଖଟୁଛି ମୁଁ।
ସେଇଟା ହିଁ ଭାବନ୍ତି। ଆଉ ଆଜିକାଲି ମା ମାନେ ପ୍ରାୟ ଆଜିକାଲି ବି ପଢୋ ଚିନ୍ତି ମା ମାନେ କିନ୍ତୁ ପ୍ରାୟ ଲୋକ ବି ମାନେ ଯୋଉରା ପାଠସାଠ ଜାଣି ନାହାନ୍ତି। ସେମାନେ ନିହାତି ପିଲାମାନଙ୍କୁ ଛାଡୁନାହାନ୍ତି। କେତେ ପିଲାଙ୍କର ଦେଖିବ ସ୍କୁଲରେ ଆବସେଣ୍ଟ ପଡିଥିବ। କେତେ ପିଲା ଯାଇନଥିବେ। ଏମିତି ହଉଛି ସ୍କୁଲରେ ଆଉ।
ଏବେ ଖାଇବା ପିଇବା ଦେଇକି ସର୍ କାର୍ ନିଜ ଲୋଭରେ ହିଁ ପିଲାଙ୍କୁ ନଉଛି। ତଥାପି ଖାଇବା ପିଇବା ବାର ଦେଖିକି ପିଲା ବି ଯାଉଛନ୍ତି ପଢିବା ପାଇଁ ଆଗ୍ରହ ହେଇକି।
ହଁ ସେଇଟା ବା ଅଣ୍ଡା ପାଳି।
ହଁ ଏଥର ହେଲାଣି ନା। ଆଉ ଥର ସ୍କୁଲ ଡ୍ରେସ୍ ମିଳୁଛି। ଜୋତା ମିଳୁଛି ବୋଲି ବି ପିଲା ଯୋଉମାନେ ପଢୁନଥିଲେ ସେମାନେ ପଢିବା ପାଇଁ ଆଗହ କରୁଛନ୍ତି। ଜ ମିଳିବ ଡ୍ରେସ୍ ମିଳିବ। ଖାତା ପେନ୍ ସବୁ ମିଳୁଛି। ପିଲା ପଢିବାକୁ କାଇଁ ଯିବେନି। ସେ ଆଗ୍ରହ କରୁଛନ୍ତି ଆମକୁ ମିଳିବ ଆମେ ଯିବୁ। ସେଇ ଆଶାରି ହିଁ ପିଲା କିଛି ଜଣ ପଢିବା ପାଇଁ ଯାଉଛନ୍ତି ଭାରି।
ହୁଁ ହୁଁ।
ସେଥିପାଇଁ ତ ଅଙ୍ଗନବାଡିରେ ପିଲାଙ୍କ ପାଇଁ ପାଠ ସହିତ ଖେଳକୁଦ ବି ରଖାଯାଉଛି।
ହଁ ଅଙ୍ଗନବାଡିରେ ଖେଳ ହଉଛି। ସେ ବି ମାନେ ପାଠ ବି ପଢଉଛନ୍ତି। ଆଉ ମୁଁ ବି ଦେଖିଛି ନା ଅଙ୍ଗନବାଡିରୁ ସବୁ କିିଛି ସବୁ ସୁବିଧା କରିଦେଇଛି ସରକାର। ଖାଲି ପିଲାମାନଙ୍କୁ ମା ମାନେ ହଁ ହଁ। ହଁ ମା ମାନେ କେବଳ ବୁଝେଇକି ପିଲାଙ୍କୁ ଛା ଛାଡିବା କଥା ନହେଲେ ସେତେବେଳେ କଣ ଥିଲା। ଏରା ନଥିଲା ଏବେ
ଏବେ ସ୍କୁଲ୍ ମାନଙ୍କରେ ବ୍ୟାଡ ମି ଟ ଦୌଡି ଡିଆଁ। ଏବେ ସବୁ ଖେଳ ରଖା ହେଲାଣି। ପିଲାମାନେ ଆଗ୍ରହ ହେବେ ଯେମିତି ଖେଳିବେ। ପାଠ ମଝିରେ ଟିକେ ଟିକେ ଟିକେ ଖେଳ ପ
ଖେଳ ହଁ ହଁ ନିହାତି ପାଠ ଯେତେବେଳେ ପିଲାମାନେ ପଢିବେ ନିହାତି ଖେଳିବାକୁ ପଢା ଭିତରେ ଖେଳିବା ନିହାତି ଦରକାର। କାହିଁକିନା ପିଲାଟା ଚ ଗଲା ହେଲା ନା। ପାଠରେ ମନ ଦେଲେ ବି ବହୁତ ଖରାପ ହଁ ନାଇଁ ନାଇଁ। ପା ପାଠ ଯେତିକି ପଢିବ ତା ଭିତରେ ବି ଖେଳ ମଜା ସବୁ ହିଁ କରିବାକୁ ପଡିବ। ଖାଲି ପିଲାଟା ଯଦି ପାଠ ପଢିବ। ତା ମାଇଣ୍ଡ୍ ଟା କଣ ମାନେ ସେମିତି ପିଲା ଦେଖିବ। ପ୍ରାୟ ପାଠ ପଢି ପଟେ ପାଗେଳା ହେଇ ଯାଉଛନ୍ତି। ପ୍ରାୟେ ଦେଖିଥିବେ।
ଶୋଇଲେ ବସିଲେ ଚିନ୍ତା ପାଠ ତାଙ୍କର ମୁଁ
ହଁ ହଁ ବହୁତ ଚିନ୍ତା। ଏମିତି ମାନେ ପିଲା ପାଠ ଯେତିକି ପଢିବେ ଖେଳ ବେ ଖେଳ ଅଳ୍ପ ହଉ। ବେଶ୍ ଚି ନ ହଉ ଟିକେ ବି ପିଲାଙ୍କୁ ଖେଳିବା ପାଇଁ ବି ନିହାତି ଛାଡିବାକୁ ପଡିବ।
ମା ମାନେ ବି ଅଧିକା ପ୍ରେସର ଦଉଛନ୍ତି ଆଜିକାଲି। ସକାଳେ ଟ୍ୟୁସନ ତାପରେ ବି ସ୍କୁଲ ଯାଉଛନ୍ତି ସ୍କୁଲ ଆ
ପିଲାମାନେ ହଁ ପିଲାମାନେ ବି ନାଇଁ ମୁଁ କହିବା କଥା ଯେ ପିଲା ପାଠ ପଢନ୍ତୁ କିନ୍ତୁ ଗୋଟେ ଟାଇମ ଟ୍ୟୁସନ୍। ବାକି ସ୍କୁଲ ଯାଆନ୍ତୁ ବାକି ଆଉ ଘରେ ପାଠ ପଢ଼ନ୍ତୁ କିନ୍ତୁ ଜାଣିଛ ନା ପିଲାମାନେ ଟ୍ୟୁସନ୍ ଯଦି ନ ଯିବେ ଗୋଟେ ଭଳା ମାଆ ମାନେ ଛୁଟି କରିଦେବେ ସେ ପିଲାମାନେ ଯାଇକି ପୁରା ଖେଳି ଖେଳି ରା ତିକି ଆସିବି ମାନେ ଟାଉନ ମାନଙ୍କରେ ନୁହଁ ଏଇ ଗାଁ ଗହଳି କଥା କହୁଛି। ସେ ଗାଁ ଗହଳିରେ ସେମତି କରୁଛନ୍ତି। ସେଇଥିପାଇଁ ମା ମାନେ କହୁଛନ୍ତି ହଁ ସେମାନେ ଯାଆନ୍ତୁହରେ ପାଠ ପଢନ୍ତୁ କାହିଁକି ନା ହାଲକା ନିଜେ ବି ହାଲକା ହେଇଯିବେ ନା କଣ ପାଠ ପଢି ଯାଆନ୍ତୁ ମ
ମିଳୁଛି ନା।
ପଢନ୍ତୁ ବା ନ ପଢନ୍ତୁ ଯାଆନ୍ତୁ କିନ୍ତୁ ମା ମାନେ ନିହାତି ସତରେ ମାନେ ନିହାତି ଦେଖିବା କଥା ନାଇଁ ଟ୍ୟୁସନ ରେ ଆଜି କଣ ମାର୍କ ମାନେ କେମିତି ପାଠ ପଢେଇଛନ୍ତି ତାଙ୍କ ଖାତା ବହି ଦେଖିବା ପା ଯୋଉମାନେ ପାଠ ନ ପଢିଛନ୍ତି ନାହିଁ ଯୋଉମାନେ ପାଠ ପଢିଛନ୍ତି ବସେଇବେ ନାଇଁ ପୁଅ ଆଜି କଣ ପାଠ ପଢା ଦିଆ ହେଇଛି ଆସ ମୁଁ ଦେଖିବି ନିହାତି ଦେଖିବେ ସ୍କୁଲ ରେ କଣ ଦିଆହାଇଛି ଟାସ୍କ୍ ନିହାତି ଦେଖିବେ। ପିଲାମାନୋନ ଆଜିକାଲି କଣ କରୁଛନ୍ତି ଆଜିକାଲି ପିଲା କଣ କରୁଛନ୍ତି ମା ମାନେ ଯଦି ଟାକ୍ସ ପଚାରୁଛନ୍ତି ସେ ଚିରିଡକି ଅଧା ବାଟରେ କଡେଖି ପଳେଇ ଆସ ମାନେ ଆମ ପୁଅ କଥା କହୁଛି ମୋ ପୁଅ ନା ବାହାରେ ସିଧା ସିଧି ଫିଙ୍ଗି ଦିକେ ସେ ବହୁତ ରାଗ ହୁଏ ତାକୁ। ଏବେ ବଡ଼ ହେଇଗଲାଣି। ଆଉ କିଛି କରୁନି ଆ ସେମିତି ମୁଁ ବି ତାକୁ ଥିବରେ ବୁଝି ଧନ ପାଠ ନ ପଢିଲେ କିଛି କରିପାରିବୁନୁ କଣ କରିବୁ ଜୀବନରେ? ତୁ ପାଠ ପଢିବୁ ନା ଆଉ ଆଉ ସେ ସବୁବେଳେ କହ ମୋ ବୋଉ ହଁ ସେ ସବୁବେଳେ କହ ମ ଆମ ବୋଉ ଖାଲି ପାଠ ପାଠ ହଉଛି ପାଠ ପଢ ପାଠ କୁ ପାଠ ପୋଡ ଖେଳ ରବିବାର ଖେଳ ଛୁଟି ଅଛି ଖେଳ।
ଆଉ ଯାହା ବୁଲ
ହଁ ନିହାତି ରବିବାର ଗୋଟେ ଦିନ ଛୁଟି ହଉଛି ନା ସପ୍ତାହ ଆଉ ଥର ଟେ ଛୁଟି ସେଇ ଥରକ ଭିତରେ ଖେଳ ଯେତେ ଖେଳିବା କଥା। ତା ଭିତରେ ବି ପାଠ ପଢ। ପାଠଟା ନିହାତି ପାଠ ନ କଲେ କଣ କରିବ ତମେ?